କଣ କରୁଛ?
ବସିଛି ଆଉ।
ହ୍ୟାଲୋ। ଖାଇବା?
ହ୍ୟାଲୋ।
ଖାଇବା?
ଖାଇବା ହେଇନି, ଖାଇବା ନଅଟାରେ ଖାଉଚୁ। ହ୍ୟାଲୋ।
ହଁ। କଣ ଆଇଟମ କରିବ, କଣ ଆଇଟମ କରିବ?
ଆଜି ଆମର, ଆଜି ଆମର ଛତୁ ହବ।
ତମକୁ ଛତୁ ଆସିଛି ତରକାରୀ କରି?
ହଁ ହଁ।
କେନେ ନେଟୱର୍କ ଉପରକୁ ଆସ, ତମର ନେଟୱର୍କ ସ୍ଲୋ ରହୁଛି।
କଣ ନେଟୱାର୍କ ଟିକେ ସ୍ଲୋ ରହୁଛି।
ହଁ ଛତୁ କଣ କଣ ଆଣିଛ ଛତୁ ତରକାରି କରିବା ପାଇଁ?
କଣ କହିଲେ?
କହିଲି ଛତୁ ତରକାରୀ କରିବ ଯୋଉ କଣ କଣ ଆଣିଛ, ମାର୍କେଟରୁ କଣ କଣ ଆଣିଛ?
ଆସିଛି ଆଳୁ। ପିଆଜ, ଅଦା, ରସୁଣ କହୁଛି ବା ଛତୁ। ଆଉ ଆଳୁ ସିଏ ଛୋଟ ଛୋଟ କରି କ ଛତୁରେ, ଛତୁ ଛ-ଛତୁ ତ ଆସିଲା ଛତୁ ଛୋଟ ଛୋଟ କରି କଟା ହବ। ନାଇଁ ନାଇଁ ଛତୁ ସେଥିରେ ଆଳୁ ବି ପଡିବ। କାଟି କି ଫାଷ୍ଟ ଭଜା ହବ। ତେଲରେ ଟିକେ ଭଜା ହବ, ତାପରେ ସବୁ ମସଲା ଆସୁଛି, ମସଲା ପକେଇକି ଲାଷ୍ଟକୁ ଇଏ କରାହେବ।
ଆଉ କଣ କରିବା ଆଇଟମ?
ଆଇଟମ୍ ନାଇଁ ଖାଲି ନାଇଁ ଖାଲି ଛତୁ କରିବୁ ଆଜି ଆଉ କିଛି ନାଇଁ।
ଛତୁୁର କଣ ମନ ଶାନ୍ତି ହେଇଯିବ ଖାଇଦେଲେ ଖାଲି ଛତୁରେ।
ହଁ ହଁ ସେମିତି ହେଇଯିବ ଆଉ ସଦାବେଳେ କଣିବୁ
ହୁଁ।
କାଲମାସ ହୁଏ ପ୍ରାୟ କିନ୍ତୁ ଆଜି କରିବୁ ହଁ ଡାଲମା।
କଣ ହରଡ଼ ଡାଲି ନା ମୁଗଡାଲି ହରଡ଼ଡାଲି ନା ମୁଗ ଡାଲି କରି
ହରଡ ଡ଼ାଲି।
ହରଡ ଡାଲିରେ ଟେଷ୍ଟ ଲାଗୁଛି ନା ମୁଗ ଡାଲି କୋଉ ଡାଲି ଟା ଟେଷ୍ଟ?
ହରଡା ନାଁ ହରଡ ଡାଲିଟା ଟେଷ୍ଟ ଲାଗୁଛି।
ମାନେ ମୁଗ ଡାଲି ତୁ ହରଡ ଡାଲି ଟେଷ୍ଟ।
ହଁ ମତେ ହରଡ ଡାଲିି କେମି ଭଲ ଲାଗେ।
ଓହୋ। ହରଡ ଡାଲି ଦିନିକିଲ ଧରିକି ପଳେଇଆସିବ ଆଉ ଘରେ ରୋସେଇ କର। ଖାଇବା ଆଉ ଆମ ପାଇଁ ମୁଗ ଡାଲି ଆମେ କରିବୁ। ତମ ପାଇଁ ହରଡ ଡାଲି କରିବ ଆଉ,
ଓକେ ଓକେ।
କୋଉ ଡାକା ତମକୁ ଦେଖିକି ଟେଷ୍ଟ କହୁଛି? ହାର ଡାଲି ଏ ହଉଚି ମୁଗ ଡାଲି ତଳେ ରହିବ। ନା ହରର ଡାଲି ଟା ମୁଗ ଡାଲି ମୁଗ ଡାଲି ଦେଖିବ ସଆ ମୁଗ ଡାଲିରେ ଆସିବନି।
କଣ କହିଲ?
ମୁଗ ଡାଲି ର ମୁଗ ଡାଲିର ସ୍ମେଲ ହଳ ଡାଲିରେ ନ ରେ ଖାଲି ଟିକେ ଛୁଙ୍କ ପକେଇଦବ ମୁଗଡ଼ାଲି ଯେମତି ହରଡ ଡ଼ାଲିରେ ଡାଲମା ତମକୁ କରି ଆସେନି ସେଇଥିପାଇଁ ମୁଗ ଡାଲି ତମକୁ ଭଲ।
ମୁୃଗ ଡାଲ ଟା ହର ଡାଲ ଟା ପ୍ରାୟଜରେ ଚାଲିଛି। ୟାର ମୁଗଡ଼ାଲି ଏଇଡି ହରଡ଼ାଲି। ସମସ୍ତେ ମୁଁ ମୁଗ ଡାଲି ଆଣିଲେ ସେଟା ଭାଜ ଇଏ
ହରଡ ଡାଲିରେ କଣ କଣ ପକଉଛ?
ହରଡ଼ ଡାଲି ରେ ଡାଲି ନା ଡାଲମା?
ହୁଁ ଡ଼ାଲମାବା? ହଁ ବା କଣ କଣ ପକଉଛ ଡାଲମାରେ?
ଆ ଆଳୁ ପଡୁଛି କଖାରୁ ପଡୁଛି। ଖୁମ୍ବ ଆଳୁ ଦିବ ଆଳୁ। ସବୁ ଟମାଟ ଗୋଟା ପଡିବ ଗୋଟ ଟମାଟ ଟିକେ ପଡ଼ିବ। ସେହି ସେ ଛୁଙ୍କ ଦିଆ ହବ ମାନେ ରସୁଣ ପଡିବ ରସୁଣ ଦି ତିନି କୋଲା ପଡିବ। ରସୁଣ ଆଉ ଅଦା ଟିକେ ମାନେ ଡାଲି ବସିଥିବ ଡାଲି ବସିଥିବ। ସିଏ ଜଷ୍ଟ ଅଧା ହେଲା ଭିତରେ ସେଇଟା ପଡିବ ଆମର ଅଦା ଟିକେ ଛେଚି ପକା ହବ। ଫୁଟେଇଲା ଆସିକି ରସୁଣ ଦି କୋଲା ଫୁଟା ହବ ଆଉ ରସୁଣ ପିଆଜ।
କି ରସୁଣ ପକେଇଲେ ତା ଟେଷ୍ଟ ଆସିବନି। ତା ସ୍ମେଲଟା ସେ ମଦର ସ୍ମେଲ ଭଳିଆ ଲାଗେ।
ନାଇଁ ନାଇଁ ସୀଏ ତାର ଅଲଗା ଗୋଟେ ଟେଷ୍ଟ ଆସିବ?
ମୁଁ କହିଲି ହେଲେ ରସୁଣ ପକେଇଲେ ଟେଷ୍ଟ ଆସିବ?
ନାଇଁ ନାଇଁ ମୁଗରେ ହରଡ଼ ଡାଲି ବି ସେଇ ରସୁଣ ପକେଇବ ବଢିଆ ଲାଗିବ ତମେ ଜାଣିନା।
ହଉ ଆସିଲେ କେବେ ଘରେ କରିକି ଦବ ତା ଖାଇବାକୁ।
ହଁ।
ହୁଁ ହେ ଭଲ ରାନ୍ଧନା କରୁଚ ଘରେ ଟିକେ ଆସିଲେ କଲେ ହୁଅନ୍ତାନି। ହ
ହଉ ଗଲେ ଡାଲମା ଟିକେ କରିବା ଆଉ।
ଆଉ ଖେଚୁଡ଼ି କରୁନ। ଖେଚୁଡ଼ି କରିଚ ନା ନାଇଁ? ହ୍ୟାଲୋ।
ମୁଁ କହିଲି ଖେଚୁଡି କରୁଚ ନା? ଖେଚୁଡି ଖେ
ଖେଚୁଡ଼ି ମତେ କରି ଆସିନି ସେଇଟା। ହିଁ ବୁଝିଲି ଯେ ସେଇଟା ମତେ ଆସିନି। ହଁ।
କଣ ମ ଆସୁନି ଚିନି ପକେଇଦେଇକି ଚିନି ଭା ତ କରିଦବ କଣ ହବନି। ହ୍ୟାଲୋ। ମୁଁ କହିଲି ଭାତରେ ଚିନି ପକେଇଦବ ହେଇଗଲା ଖେଚୁଡି। ହାଳ ପକେଇଦବ ତା ଅନୁସାରେ ମାନେ ଭା ଭାତରେ ଆମେ ପାଣି କେମୀ ଆମେ କା କେମିତି ପାଣି ଦଉଚେ ଭାତରେ ମାନେ ହେଲା ବେଳେ କିନ୍ତୁ ଆମେ ପାଣି ଟା ନି ମାନେ ବାହାର କରିଦଉଚେ ନା ଗାଳି ଦଉଚେ ପେଜ ଟାକୁ। ସେଇଟା ଏମିତି କମ୍ ମାନେ ସପିସେଣ୍ଟ ପାଣି ନ ଦେଇେକି ପୁରା ଯେମିତି ସମାନେ ସମାନେ ହବ ମାନେ ପାଣିଟା ମରିଲା ବେଳେ ଯେମୀତି ଭାତ ଟା ହେଇଯିବ ସେଇ ଅନୁସାରେ ସେଥିରେ ହଳଦୀ ଆଉ ଚିନି ପକାପି ଫଟା ଫଟି କରିଦେଲେ ତ ସେଇଟା ହେଇଗଲା ଖେଚୁଡି ଆଉ କଁ।
ଓ ହୋ। ସେଇଟା ମୁଁ କେତେବେଳେ କରିନି ତ ଖିଚୁଡ଼ି। ତରକାରୀ ଚିକେନ ବନୋଉଚି। କଣ କହିଲ?
ଚିକେନ୍ ଚିକେନ୍ ନନ ଭେଜ୍ ନାଁ ଭେଜ୍? ଭେଜ୍ ସେ କଥା କୁହନା ନନ ଭେଜ୍ ମୁଁ ଖାଉନି ହୁଁ।
ଭେଜରେ ପନିରି ଆସିବ ଆଉ ମିକ୍ସ ଭେଜ୍ ଗୋଟେ ବନାହେବ।
ମିକ୍ସ ଭେଜ୍ ନନ ଭେଜ୍ ଗୋଟେ ବନେଇବ ହୁଁ।
ନ ନନ୍ ଭେଜ୍ ଆଇଟମ୍ ଗୋଟେ କହୁଥିଲ?
ଭେଜ୍ ଆଇଟମ୍।
ଏଇଗୁଡା ସବୁ ଭେଜ୍ଆଇଟମ ପା। ହଁ ଏଇଗୁଡା ସବୁ ଭେଜ୍ଆଇଟମ ପା।
ମାନେ ପରିବା ଯେତେବେଳେ ଆଣୁଚ ସବୁଥିରୁ ଅଢେଇଶ ଅଢେଇଶ ଆଣୁଚ ନା ପାଁସ ପାଁସ ଆଣୁଚ?
ଆମେ ସବୁ ପାଁଶ ଲେଖା ଆଣୁ। ହଁ ହ୍ୟାଲୋ।
ପାଁଶ ହଁ ଦି ଜଣ ଯୋଉ ରହୁଚ କେତିକି କରୁଚ?
ନା ପାଁଶହ ଲେଖେଏ ଆଣୁଚୁ ବେଳେ ବେଳେ କିଲେ ଆଣୁଚୁ ପାଁଶହ ପ୍ଲସ ଅ ତାଠୁ କମ ନୁହେଁ।
ଓ ହୋ। ଖାଉଚ କେତେବେଳେ? ହ୍ୟାଲୋ।
ଶସ୍ତାରେ ଖାଉଚି।
ଯାଇ ଦଶଟାରେ କାହିଁ ଜଲଦି କରୁ ଜଲଦି ରୋଷେଇ କରୁନ କି? ଜଲଦି ରୋଷେଇ କରିଦଉନ ଭୋକ ଲା କଣ ଟିଫିିନି ଖାଉଚ କି ସନ୍ଧ୍ୟା ବେଳେ?
ହଁ ସନ୍ଧ୍ୟା ବେଳେ ଟିଫିନି ଟିକେ ଖାଇଚି।
କଣ ଖାଉଚ? କଣ ଟିଫିନି ଖାଉଚ?
କଲି ଟିଫିନି କଣ ସନ୍ଧ୍ୟା ବେଳେ ଖାଇ ଟିଫିନ କଣ ଖାଇଚ ଆଜି ସନ୍ଧ୍ୟା ବେଳେ ପଚାରୁଚି ପା।
ତ ସେ ବରା ଚପ ଟିକେ। ହାଲେ?
ଡେଲି ତେଲ ଜିନିଷ ଖାଉଚ ନା କଣ ମ?
ଏ ଆଜି ଆଜି ବ
ହ
ନାଇଁ ଡେଲି ଖାଉନି
ନଲେ ଚାଉମିନ ହକା ସେପଟେ ମିଳୁନି କି? ହ୍ୟାଲୋ।
ହଁ ମିଳୁଚି ସବୁ ମିଳୁଚି ହଁ ମିଳୁଚି। ଚାଉମିନି ରା
ସେପଟେ ରେଟ ମାନେ କେତେ ଅଛି ଯୋଉ ଗ୍ୟ
ଗ୍ୟାସ ରେ ତ ରେଟ
ହଁ ହ୍ୟାଲୋ।
ହୁଁ।
ହ୍ୟାଲୋ।
ରୋଡ଼ ନ
ଏତେ ଟଙ୍କା ନବେ ଟଙ୍କା ର ରୋଲ ଟା ପଡି ଯାଉଚି ଟାଉନ ରେ। ଆମ୍ପଟେ ତ ଷାଠିଏ ପଡି ଯାଉଚି।
ସାଠିଏ ସେଠିଏ ଆସିବ ରୋଲା
ହୁଁ ଆଉ କଣ ମିଳୁଚି ଯୋଉ ଫାଷ୍ଟ ଫୁଡ ପାଖରେ ଅଛି ନା ଦୂର